ହ୍ୟାଲୋ।
ହ୍ୟାଲୋ।
ନମସ୍କାର।
ନମସ୍କାର କଣ କରୁଛନ୍ତି?
ଏ ବସିଥିଲୁ ଟିକେ ରୋଷେଇ ଚାଲିଛି ଆଉ।
ଦେହ ପା କେମିତି ଅଛି?
ଆଜ୍ଞା ଆଜ୍ଞା ଉପା ସବୁ ଭଲ ଅଛି ଆଉ ଆପଣ
ଖାଇସାରିଲେଣି ଭଲ ଅଛି ଦେହ ପାଇଁ ଭଲ ଅଛି। ଖାଇସାରିଲେଣି ଆପଣ?
ନା ଖିଆ ହେଇନି ରୋଷେଇ ସରିନି ରୋଷେଇ ସବୁ ଚାଲିଛି
କଣ କଣ ଚାଲିଛି ରୋଷେଇ?
ଆଜି ତ ବୁଧବାର ଅଛି ଟିକେ ନନ୍ ଭେଜ୍ ହଉଛି। ଭାତ ଖଟା ଆଉ ଆମର
ନନ୍ ଆପଣ ବନାଉଛନ୍ତି ନା ଅଲଗା କିଏ ବନାଉଛନ୍ତି?
ନା ନା ମୁଁ ନିଜେ ବନଉଛି।
କଣ କଣ ସବୁ ଆଜି ଯୋଉଁ ନନଭେଜରେ କଣ କରିଛନ୍ତି ଯେମିତିକି ଚିକେନ୍ ନା ମାଛ?
ଆମର ଦେଶୀ ଚିକେନ ହଉଛି ଆଉ ଆମ୍ବୁଳ ରାଇ ଶାଗ ଭଜା ଆଉ ଭାତ ତ ଚିକେନ ସରିନି ତ ବସିଛି ସେଇଥିପାଇଁ ଖିଆ ହେଇନି ଆଉ।
ଆପଣ କଣ କଣ ଦେଇ ପ୍ରସ୍ତୁତ କରିଛନ୍ତି ଚିକେନ କୁ ମାନେ କଣ ମସଲା ବାହାରୁ ଦୋକାନରୁୁ କିଣିକି ଆଣନ୍ ନ୍ତି ନା ନିଜେ ଘରେ ମସଲା ବନାନ୍ତି?
ନା ନା ଆମର ହଁ ମାନେ ବାହାର ମସଲା ଟିକେ ଖାଇବାକୁ ପସନ୍ଦ କରୁନାହାନ୍ତି ତ ଘରେ ନର୍ମାଲ ଆମେ ଘରେ ହିଁ ଏ ସବୁ ଅଦା ରସୁଣ ପିଆଜ ଜିରା ଧଣିଆ ସବୁ ଅ ଶିଳ ଅଛି ତ ଶିଳରେ ବଟା ହେଇକି ସବୁ ମାନେ ପ୍ରସ୍ତୁତ କରାଯାଏ ଆଉ। ଆଉ ବାହାର ମସଲାରେ ସବୁ ଟିକେ ମିଶାମିଶି ସବୁ କରନ୍ତି। ତରକାରୀ ଟିକେ ଭଲ ଲାଗେନି ତ ସେଇଥିପାଇଁ ଆମେ ସବୁ ନିଜେ ହିଁ ବଟା ବଟି କରିକି ଘରେ ତିଆରି କରୁ ଆଉ।
ଆଚଛା ବହୁତ ବଢ଼ିଆ ଆପଣ ଖାଇସାରିକି ଆପଣଙ୍କର କେମିତି ଲାଗିଲା ଆପଣ ନିହାତି ଜଣେଇବେ ଯେ ଆପଣ କଣ ଏବେ ବୁଲାବୁଲି କରିକି ଯିବା ପାଇଁ କୁଆଡ଼େ ଇଚ୍ଛା ରଖିଛନ୍ତି ସେମିତି?
ହୁଁ ଏଥର ବୁଲାବୁଲି ଆମେ ଯାଇଥିଲୁ ଏଇ ହଁ ପିଲା ମାନଙ୍କର ସବୁ ସମର ଭାକେସନ ପଡିଥିଲା ସେଇ ସମୟରେ ଟିକ୍ ଟିକେ ଆମେ ପୁରୀ ବେଳାଭୂମି କୁ ଟିକେ ଯାଇଥିଲୁ ପ୍ରଭୁ ଜଗନ୍ନାଥ ତାଙ୍କ ପାଖକୁ ଆମେ ଛଅ ସାତ ବର୍ଷ ହେଲା ପ୍ଲାନ କରୁଥିଲୁ ଯିବା ପାଇଁ କିନ୍ତୁ କୁହନ୍ତିନି କି ବାବାଙ୍କର ଡରି ନ ଲାଗିଲେ ଆପଣ କୁଆଡେ ଯାଇପାରିବେନି
ନିହାତି ପାକ୍ଷେ ଆପଣ ପୁରୀ ଯାଇଥିଲେ ଆପଣ ପୁରୀ ଯାଇଥିଲେ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିବେ ନିଶ୍ଚିତ ତ ଆମର ସେଇଠି ରହିଛି ସେମତି ବାବାଙ୍କ ମନ୍ଦିର ଅଛି ଗୋଟେ ଯୋଉଟା କି ଆମର କଣ କୁହନ୍ତି ସେଇଟା?
ଲୋକନାଥ ବାବା।
କନାଥ ବାବାଙ୍କ ମନ୍ଦିର ଆପଣ ଯାଇଥିବେ ନିହାତି ଦେଖିଥିବେ ସେଠି?
ଆଜ୍ଞା ଆଜ୍ଞା।
ସେ ଯେଉଁ ପୋଖରୀରେ ଆପଣଙ୍କୁ କଣ କେମିତି ଲାଗେ ସେ ଯେଉଁ ମାଛମାନଙ୍କୁ କିଛି ଖାଦ୍ୟ ବି ଦିଅନ୍ତି ସେଠାକାର ଲୋକ ଲ କି ଯେଉ ପର୍ଯ୍ୟଟକ ମମାନେ ଯାଆନ୍ତି କିନ୍ତୁ ତା ବିଷୟରେ କେହି କିଛି ଜାଣିନଥାନ୍ତି କିନ୍ତୁ ଦିଅନ୍ତି କଣ ସେମିତି ରହିଚି କି କିଛି ଯାଇଥିଲେ ଆପଣ କିଛି ବି ଦେଖିଥିବେ ନିଶ୍ଚିତ?
ହଁ ଦେଖିଲୁ ଯେ କିନ୍ତୁ ଆମେ ବି ବାହାରୁ ଯାଇଥିଲୁ ତ ବୋଧେ ଆମକୁ ବି ଏତେଟା ସବୁ ଇଏ ନାହିଁ ଯେ କଣ ପାଇଁ ବୋଲି କିନ୍ତୁ ସମସ୍ତେ ଦଉଥିଲେ ସେଇଟା ଦେଖୁଥିଲୁ। ଆପଣ ଜାଣିଛନ୍ତି କି?
ମୁଁ ଜାଣିଥିଲି ଅବଶ୍ୟ ମତେ ସେମାନେ କୁହନ୍ତି ଏଠିକାର ଯୋଉ ପୋଖରୀରେ ସେ ମାଛ ମାନଙ୍କୁ କେହି ମାରନ୍ତନ୍ତି ସେଠି। ବରଂ ଖାଦ୍ୟ ଦିଅନ୍ତି। ସେଠି ବୋହୁତ୍ ବଡ ବଡ ମାଛ ବି ତାଙ୍କର ଯାହା କହିଥିଲେ ଆମେ ଖ ଯେତେବେଳେ ସଫା ହେଇଥିଲା ବୋହୁତ୍ ବଡ ବଡ ମାଛ ବି ତା ଭିତରେ ଅଛନ୍ତି ବୋଲି ମାନେ ମାନେ କହିଥିଲେ ଯାହାମେ ଶୁଣିଥିଲୁ। ଆଉ ସେ ଯୋଉ ପୋଖରୀ କି ଯୋଉ ସଫା କରିକି ନବକରଣ କରାଗଲା ତାର। ହଁ ସେ ବିଷୟରେ ବି କହିଥିଲେ କିନ୍ତୁ ପ୍ରାୟତଃ ଖାଇବାକୁ ଦିଅନ୍ତି ଟିକେ ମାଛ ମାରିକି ଖାଆନ୍ତିନି ସେଇଟା ସେ ମାନେ ଏ ଯୋଉ ଲୋକନାଥ ମନ୍ଦିରର କିଛି ରହସ୍ୟ ଅଛି ସେଠାରେ ଭଗବାନ ସେଠି ଗାଧାନ୍ତି ତାଙ୍କୁ ସ୍ନାନ କରାନ୍ତି ପୁଣି ସେ ଯୋଉ ଆମର ରହିଛି ଏ ତାଙ୍କର ଯୋଉ ଯାତ୍ରା ହୁଏ ରଥ ଯାତ୍ରା ଆପଣ ଜାଣିଛନ୍ତି ଲୋକନାଥ ମନ୍ଦିର ବି କରାଯାଇଥାଏ ସେ ଆଉ ଆମର ଯୋଉ ରହିଛି କଣ ସେଇଟା ଜାଗରକୁ ଆପଣ ଜାଣିଥିବେ ଲୋକନାଥ ମନ୍ଦିରରେ ଗୋଟେ ଗୋଟିଏ ଥର ହିଁ ସଫା କରାଯାଏ ସେଟା ହଉଛି ଜାଗର ବେଳକୁ। ଜାଗର ବେଳେ ଆପଣ ହଁ ଆପଣ ବର୍ଷ ଟା ଯା ପ୍ରକାର ଯାହାବି ଆପଣ ବେଲପତ୍ର ହଉ ପୂଜା ଅର୍ଚ୍ଚନା ଯାହା ବିି ହେବ ସେଇଠି ହିଁ ରହିବ ଆଉ ଜାଗର ପୂର୍ବରୁ ଆପଣଙ୍କର ସଫା କରାଇକି ପୁଣି ଭଗବାନ ସେଇଥିରେ ଦର୍ଶନ ଦିଅନ୍ତି କଣ କେମିତି ଆପଣଙ୍କୁ ଭଲ ଲାଗେ ସେ ସବୁ?
ଆଜ୍ଞା ଏଇଟା ତ ମୁଁ ବି ଶୁଣିଥିଲି ଯେ ସେଇଠି ମନ୍ଦିରରେ ଥରେ ହିଁ ମାନେ ସଫା ଆଉ ହୁଏ ପ୍ରତିଦିନ୍ ପୂଜା ହବ ତାର ସବୁ ଫୁଲ ବେଲ ପତ୍ର ସବୁ ରଖାଯାଇଥାଏ। କିନ୍ତୁ ସେଟା ବୋଧେ ଗୋଟେ କିଛି ଆଗରୁ ମାନ୍ୟତା ଅଛି ସେମିତି ଯେ ପ୍ରତ୍ୟେକ ଦିନ ସଫା ହବନି ସେ ବର୍ଷରେ ଥରେ ହିଁ ସଫା ହବ।
ମତେ ବି ବହୁତ ଆ ଆଶ୍ଚର୍ଯ୍ୟ ଲାଗିଥିଲା ମୁଁ ଶୁଣିକି ମୁଁ ବି ନିଜେ ହିଁ ଭାବି ପାରିିନଥିଲି ଏମିତି ହୁଏ ବୋଲି। କିନ୍ତୁ ଆପଣ ଜାଣିଥିବେ ସେଇ କୌଣସି ବେଲପତ୍ର କେବେ ନଷ୍ଟ ହୁଏ ନାହିଁ। ସେମିତି ହିଁ ଥାଏ ମତେ ବି କହିଥିଲେ। ମୁଁ ବି ଜାଣିନି କିନ୍ତୁ କୌଣସି ବେଲପତ୍ର ନଷ୍ଟ ହୁଏ ନାହିଁ। ସେମିତି ହିଁ ଥାଏ। ଆଉ ଶୁଖି ଯାଇଥାଏ ଅବଶ୍ୟକ କିନ୍ତୁ କୌଣସି ନଷ୍ଟ ହୁଏ ନାହିଁ ସେଠି। ବୋହୁତ୍ ଭଲ ଲାଗେ ମତେ ବି ମୁଁ ଯେ ଯେତେବେଳେ ପଚାରିଥିଲି ସେ ଯୋଉ ଆମର ନନା ମାନେ ଥିଲେ ବ୍ରାହ୍ମଣ ମାନେ ଯାହା ସେମାନଙ୍କଠୁ ଶୁଣିବାକୁ ପାଇଥିଲି। ଯେ ଥରେ ହିଁ କରାଯାଏ ଆଉ ସେତେବେଳେ ପୁଣି ଯାଇ ଭଗବାନଙ୍କୁ ଦର୍ଶନ କରାଯାଏ। ଯୋଉ ପର୍ଯ୍ୟନ୍ତ ଭଗବାନଙ୍କର ଦର୍ଶନ ମିଳୁଥିବ ଜାଣିଥିବ ସେ ପର୍ଯ୍ୟନ୍ତ ସେମିତି ଚାଲିଥିବ।
ହ
ମାନେ ଧୀରେ ଧୀରେ ଧୀରେ ଧୀରେ ତାଙ୍କର ସବୁ ମାନେ ବହୁତ ଆକାରର ଯେତେବେଳେ ହୋଇଇଯାଏ ତ ଭଗବାନଙ୍କୁ ଆଗକୁ ଆଣନ୍ତି ଘରେ କିନ୍ତୁ ତାଙ୍କର କିଛି ପ୍ରତିମୂର୍ତ୍ତି ଆଣନ୍ତି ଭଗବାନ ଯେଉଁଠି ସେଇଠି ଥାଆନ୍ତି। ହଁ, ପ୍ରତିମୂର୍ତ୍ତି ଆଣିକି, ସେଇଠି ହିଁ, ସେଠାକାରେ ତାଙ୍କର ପୂଜା କରାଯାଇଥାଏ।
ହଁ ମାନେ ଆଗରୁ ସବୁ ବହୁତ ପ୍ରକାରର ମାନ୍ୟତା ରହିଚି ସବୁ ମାନେ ପ୍ରତ୍ୟେକ ମନ୍ଦିରର ଗୋଟେ ଗୋଟେ ରହସ୍ୟ ରହିଚି। ଆମର ଏଇ ମି ଯେମିତି ଜଗନ୍ନାଥ ମନ୍ଦିରି, ତାଙ୍କର ଗୋଟେ ଅଲଗା ହିଁ ରହସ୍ୟ ରହିଛି। ମାନେ ଚାରି ଧାମ ରୁ ଗୋଟେ ଧାମ ହଉଛି ଆମର ପୁରୀ ଟାକୁ ଯେଟା କୁହାଯାଏ। ବାହାରୁ ସମସ୍ତେ ଆସନ୍ତି, ପୁରା ଅଲଗା ଅଲଗା ଜାଗାରୁ, ଅଲଗା ଅଲଗା ରାଜ୍ୟ ଜ୍ୟରୁ, ମାନେ ଏମିତି କି ଆମର ଇଣ୍ଡିଆ ବାହାରୁ ବି ଲୋକ ଆମର ପୁରୀ କୁ ଦେଖିବା ପାଇଁ ଆସନ୍ତି, ମାନେ ନିଶ୍ଚିତ ଭାବରେ ଏ ଠାକୁରଙ୍କର ଗୋଟେ ମହିମା ଥିବ, ତାଙ୍କ କୁ ଟାଣି ମାନେ ନିଜ ପାଖ ପାଖକୁ ଆଣିଥିବେ।
ବହୁତ ପ୍ରକାର ବିଦେଶରେ ଯାତ୍ରା କରୁଥିବା ଲୋକ ବି ଆମର ଓଡିଶାର ସାଂସ୍କୃତିକ କୁ ଆପଣାଉଛନ୍ତି, କିନ୍ତୁ ଆମର ଓଡ଼ିଶାର ଲୋକ କିଛି ରହିଯାଉଛନ୍ତି ଯେ ବିଦେଶର ସଂସ୍କୃତିକୁ ଆପଣାଉଚନ୍ତି। ଯେମିତିକି ବସ୍ତ୍ର ପରିଧାନ ହଉ, ତାଙ୍କ ଖାଦ୍ୟପେୟ ହଉ, ସେମାନେ ଆସିକି କଣ କରୁଛନ୍ତି? ଆମର ଏଠିକାର ଖାଦ୍ୟ ଯେମିତି ଅରୁଆନ ଆଉ ଡାଲମା ସହିତ ତ ଅଲଗା ଖିଚୁଡ଼ି ପିଚୁଡ଼ି ଯାହା ରହୁଛି, ସେମାନେ ଏଇଟାକୁ ଖାଉଛନ୍ତି କିନ୍ତୁ ଆମର ଯେଉଁ ଲୋକ ରହିଲେ
ଓଡ଼ିଶା ବାସୀ, ସେ ସବୁ ବାହାରର ଦେଶର ଯୋଉ ବିଦେଶ ମାନେ ତାଙ୍କର ଯୋଉ ଯାତ୍ରା କରୁଚନ୍ତି ତାଙ୍କ କଲଚରକୁ ଆପଣାଉଚନ୍ତି। ତ ଏଥିରେ ଆପଣଙ୍କର କଣ ମାନେ ସେମିତି ରହିଛି, ଆପଣ ନିଜ ଖାଦ୍ୟ ନିଜ ଓଡିଶାର ଖାଦ୍ୟ ଖାଇ ଗର୍ବିତ ନା ସେମାନଙ୍କ ଖାଦ୍ୟ ପ୍ରତି ଆପଣଙ୍କୁ ଭଲ ଲାଗେ।
ନାଇଁ ଆମ, ଆମେ ହଉଛୁ ମାନେ ଗାଁ ର ସବୁ ମାନେ ପରିବେଶ, ଆମର ଯେମିତିକି ଆ ଆଗରୁ ସବୁ ଦେଖିକି ଆସୁଚୁ, ତ ଆମ ନିହାତି ଭାବରେ ମାନେ ଆମକୁ କୁ ଆମର ଓଡିଶା ହିଁ, ମାନେ ଆମକୁ ଭଲ ଲାଗେ। ହଁ କେମିତି, ଯେମିତି ଅ ଇଏ ହେଇତ କେତେବେଳେ ଆମେ ବାହାରକୁ ଗଲୁ ସେଇଠି ତ ଆଉ ଆମେ ଏଇ ଖାଦ୍ୟ ପାଇବୁନୁ ତ ସେଠି ହେଲେ, ତାଙ୍କର କିଛି ଖାଦ୍ୟକୁ ଆମେ ଗ୍ରହଣ କଲୁ କି ଦେଖିଲୁ ଯେ ଏଠିକାରେ କେମିତି ଖାଦ୍ୟ କି କଣ, ନା ସେ ତା ମାନେ ନୁହଁ ଯେ ଆମେ ଆମର ଖାଦ୍ୟ ଟାକୁ ଆମେ ଖରାପ ଇଏ କରିବୁ, ଆମକୁ ଆମର ଓଡିଶାରେ ହିଁ ଖାଦ୍ୟଟା ହିଁ ଆମକୁ ଭଲ ଲାଗିବ। କାହିଁକି ଆମେ ଯେତେବେଳେ ବି ବାହାରକୁ ବି ଯିବୁ, ଆମେ ଆମରି ଖାଦ୍ୟକୁ ଆମେ ଖୋଜିବୁ। କାହିଁକି ଆମର ସେଠି ଏଇଠିକାର ଯେମିତି ଆମର ସ୍ଵାଦ ଥାଏ ଆମର ନିଜର ଯେମିତି କୁହନ୍ତିନିକି, ଘରର ସେଇ ଶିଳ ବଟା ତରକାରୀ ତାର ଗୋଟେ ଉ ସ୍ଵାସ୍ଥ୍ୟ ପକ୍ଷରେ ବି ଭଲ ଆଉ ସ୍ଵାଦ ବି ତାର ତରକାରୀର ସୁ ସ୍ଵାଦଟା ବି ଭଲ ଆଉ ଗୋଟେ ଥି ଦେଖିଥିବେ ଆଉ ଚୁଲୁ ଚୁ୍ଲିରେ ଯୋଉ ରୋଷେଇ ହଉଚି ଏବେ ସବୁ ଗ୍ୟାସରେ କରୁଚନ୍ତି କିନ୍ତୁ ଚୁଲିରେ ଯୋଉ ରୋଷେଇ ହଉଚି ତାର ଟେଷ୍ଟ ଆପଣ କେବେ ଖାଇଚନ୍ତି?
ନିହାତି ପକ୍ଷେ, ଆମର ତ ଘରେ ସେମିତି ଚୁଲି ଅଛି, ଆମେ ତ ଏତେ ସହରାଞ୍ଚଳର ଲୋକ ଲୋକ ନୁହଁ, ଆମେ ବି ସେଇ ଗାଁର ଲୋକ। ଆଉ ଆମର ବି ମାମା ବାବା ସିଏ ବି ଚୁଲିରେ କରନ୍ତି। ମୁଁ ଗ୍ୟାସରେ ପ୍ରାୟତଃ ଟାଇମ୍ କରିଦିଆ ହୁଏ ବର୍ଷା ଦିନ ହେଲା ସେମିତି ଆଉ ନହେଲେ ପ୍ରାୟତଃ ଟାଇମ ଚୁଲିରେ କରାଯାଏ କାଠ ଆମେ କିଣିକି ବାହାରୁ ଆଣୁ ସେ ଯୋଉ ଛୋଟ ଛୋଟ କାଠ କୁଇଣ୍ଟାଲ କ ସେମିତି ଅଧିକା କିଛି ନିଅନ୍ତିନି। ସେଇଟା ଆମେ ଆଣିକି କଟା କାଠ ଆଣିକି ପକେଇେ ଚୁଲିରେ ରୋଷେଇ କରୁ।
ତାର ଗୋଟେ ମାନେ କାମର ଇଏଟା ଗୋଟେ ଅଲଗା ଥାଏ ନା ସେଟା ଗୋଟେ ସିଡୁଲ ଥାଏ ଆମର। ଆମେ କାଠ କାଟିବୁ ତାକୁ କୁଚା ଛୋଟ ଛୋଟ କରିବୁ ତାହେଲେ ମା ତାକୁ ନେଇକି ଚୁଲିରେ ଜାଳିବେ ତାପରେ ମ ମକା ଶୁ ଜାଣିଛନ୍ତି ନା ମ ମକା ସେଇ ଯୋଉ ଚୁଲିରେ ଯେଟା ପୋଡିକିରି ଖିଆଯାଏ ତାର ଗୋ ଗୋଟେ ସ୍ଵାଦଟା ଅଲଗା ଲାଗେ କିନ୍ତୁ ସହରରେ ତ ସେଇ ଜିନିଷଟା ଆଉ ପାଇବେନି ଗାଁ ଭଳିଆ ବାସ ଖାଲି ମାନେ କୁହନ୍ତିନି କି କାମ ଚଳା ଖାଲି ଆ ସେଇ ଲୋକ ସେଇ ସ୍ଵାଦଟାକୁ ନ
କରିଦିଅ।
କରିଦିଅ। ଆଜ୍ଞା, କିନ୍ତୁ ଆମର ଓଡିଶାର ସଂସ୍କୃତି ହେଲା ଆମର ଓଡିଶାର ଖାଇବାର ହେଲା ଆମେ ଓଡିଶା ତ ଖାଇବା ପାଇଁ ପ୍ରସିଦ୍ଧ ଆମର ଦହି ପଖାଳ ସାଙ୍ଗରେ ଯୋଉ ବଡିଚୁରା ଆଳୁ ଚଟୁଣି। ଆଜ୍ଞା, ସେଟା ତ ଆମର ବାହାର ଦେଶରେ ବି ପ୍ରସିଦ୍ଧ। ଓଡିଶା ର ଖାଇବା କିନ୍ତୁ ଲୋକମାନେ
ବହୁତ ବଢ଼ିଆ ଆପଣ ଯାହାବି କହିଲେ ଯୋ କିମ୍ବା ଯାହାବି ଉଲ୍ଲେଖ କଲେ ଆମକୁ ବହୁତ ଭଲ ଲାଗିଲା। ତ ଅ ଏବେ ଯାହାବି ହଉ ଆପଣ ବୁଲିଯିବେ ଯଦି ରଥଯାତ୍ରା ଏବେ ବି ଭଲ ଅଛି ଯଦି ରଥଯା ତ୍ରା ଯାଇକି ଦର୍ଶନ କରିକି ଆସିପାରିବେ ଆଉଥରେ ପୁରୀ ଯାଇକି ତ ଯାଆନ୍ତୁ ଥରେ ଦର୍ଶନ କରନ୍ତୁ ଆଉ ବୁଲନ୍ତୁ। ଆଉ ପରିବାରଙ୍କୁ ସାଙ୍ଗରେ ନେଇକି ଯାଆନ୍ତୁ ବହୁତ ବଢ଼ିଆ ରହିବ ଆପଣଙ୍କ ଦିନ।
ଆଜ୍ଞା, ଆଜ୍ଞା,
ରହୁଛି ତାହେଲେ। ନମସ୍କାର,
ଆଜ୍ଞା, ଆଜ୍ଞା, ନମସ୍କାର, ନମସ୍କାର,